ବାନ୍ଧବୀ
ସୁପ୍ରଭାତ ବାନ୍ଧବୀ ପ୍ରଣାମ।
କଣ କରୁଚନ୍ତି।
ମୁଁ ବର୍ତ୍ତମାନ ଛାତ ଉପରେ ବୁଲୁଛି।
ଆପଣଙ୍କ ଆଡେ କଣ ବର୍ଷା ହୋଉନି କି?
ନାହିଁ ବର୍ଷା ଛାଡିଗଲାଣି ବର୍ତ୍ତମାନ ଖରା ହେଲାଣି।
ଆଉ ଖାଇ ପିଇ ସାରିଲେଣି।
ଆଜ୍ଞା।
ଆଉ କଣ କଣ ଆଜି କଣ ଖାଇଲେ।
ଆଜି ଭାତ ଡାଲି ପୋଟଳ ଆଳୁ କଷା ଶାଗ ଭଜା କାକୁଡି ଟମାଟର ଝୋଳ।
ଆଜ୍ଞା।
ଆଜ୍ଞା। ଆପଣ ଆପଣ।
ମୁଁ ଆମେ ଆଜି ଖାଇଚୁ ଭାତ ଡାଲି ଆଉ ସଜନା ଛୁଇଁ ଆଳୁ ଭଜା କଦଳୀ ଭଜା ଆଉ ଲିମ୍ବ ପିତା। ହ ଲିମ୍ ଲିମ୍ବ ପିତ ଟା ଟିକେ ଦେହ ପାଇଁ ଭଲ ତ ସେଥି ପାଇଁ ଆମେ ଲିମ୍ବ ପିତା ଖାଇଚୁ।
ଆଜ୍ଞା ପିତା ଦେହକୁ ହିତା ସବୁ ବହୁତ ମାନେ ପିତାଟା ଜିନିଷ ଖାଇଲେ ଆମ ଦେହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ଦେହ ପାଇଁ ଭଲ।
ଆଜ୍ଞା ଏଇ ଦେହ ତ ଟିକିଏ ଏବେ ଉଁ ବର୍ଷା ସମୟ ଚାଲି ଚି ତ ସେଥି ପାଇଁ ଦେହ ହାତ ଟିକେ କୁଣ୍ଡେଇ କାଣ୍ଡେଇ ହଉଚି। କି ପିତା ଖାଇଲେ ସେଥିପାଇଁ ଯିବାଣୁ ମରିବେ ସେଥିପାଇଁ ଆଉ।
ଆଜ୍ଞା।
ଆଉ। ଆପଣଙ୍କର ସେଠି କଣ ସବୁ ଆପଣଙ୍କ ଛକ ପାଖରେ କଣ ସବୁ ଅଛି କଣ ବଗିଚା ଫଗିଚା ଆପଣ ଟିକେ କୁ କହିଲେ ତା ବିଷୟରେ।
ହଁ ବିଭିନ୍ନ ବଗିଚା ରହିଛି ଯେପରିକି ଫୁଲା ବଗିଚା ଆଉ ଭନ୍ ଫଳ ପନିପରିବା ଚାଷ ହଉଛି ମତ୍ସ୍ୟ ଚାଷ ବି ହଉଛି। ବିଭିନ୍ନ ସଂଘ ସରକାରଙ୍କର ବିଭିନ୍ନ ପଦକ୍ଷେପର ଯୋଉ ସଂଘ ରହିଛି ସେଇମାନଙ୍କ ସଂଘରେ ଥିବା ମହିଳା ମାନେ ସେଥିରେ ଅନ୍ତର୍ଭୁକ୍ତ ରହି ସମସ୍ତ ପ୍ରକାର ଚାଷ କରୁଛନ୍ତି। ଛତୁ ଚାଷ ମତ୍ସ୍ୟ ଚାଷ ଆଜ୍ଞା।
ହଁ ହଁ ଆପଣ କଣ କଣ କରୁଚନ୍ତି ସବୁ।
ମୁଁ ଛତୁ ଚାଷ କରୁଛି ମତ୍ସ୍ୟ ଚାଷ କରୁଛି ଏବଂ ପନିପରିବା ଚାଷ ମଧ୍ୟ କରୁଛି ବାରି ଘରେ ସବୁ ବିଭିନ୍ନ ପ୍ରକାର ବୃକ୍ଷ ଚାରା ଗଛ ସବୁ ଲଗେଇଛି। ପାଣି ତ ବର୍ଷା ହୋଉଚି ପାଣିର ଦବାର ଆବଶ୍ୟକ ପଡୁନାହିଁ। ବର୍ଷା ହେବା ଯୋଗୁ ଗଛ ପାଣି ପାଉଚି। ଧୀରେ ଧୀରେ ବଢିଲାଣି ଆମେ ମା ମାନେ ସେଥିରୁ ଭେଣ୍ଡି କାକୁଡି।
କଥା କୁହନ୍ତୁ।
ଆଜ୍ଞା।
ଏତେ ତର ତର କୁଆଡେ ଯିବେ କି?
ନାହିଁ ନାଇଁ ଆମେ ଯିବାର ନାହିଁ। କଥା ଟିକେ ମୋର ଜଲ୍ଦି ଜଲଦି ହେଇଯାଉଛି।
ହୋଉ କୁହ
ଆମର
ଆମେ ବି ସେମିତି କରିଚୁ ଆମେ ବି ସଂଘ କରିଚୁ ଏଇକି ଆମର ସବୁ ପାମ୍ପଡ଼ ତିଆରି ହୁଏ, ବଡି ତିଆରି ହୁଏ। ଧୂପ ତିଆରି କରୁ।
ଆଜ୍ଞା।
ହ ହ
ଆପଣ କିପରି ଭାବରେ ବଢି ଟା ତିଆରି କରନ୍ତେ ପ୍ରସ୍ତୁତି ପ୍ରଣାଳୀ ଟିକେ କହିଲେ?
ବଡ଼ିଗଣ ଆମେ ବିରି ଗୋଟେ ଦିନ ପୂର୍ବରୁ ଭେଜାଇଥାଉ ସଖା ସଖାଳୁ ତାକୁ ଛାଣିକି ରଖିକି ତାକୁ ବାଟି ଶିଳରେ ବାଟି ଥାଉ ବାଟିକି ତାକୁ ଟିକେ ଫେଣେଇଥାଉ। ଫେଣକି ବଡ଼ି ସବୁ ଆମର ଝାମ୍ପିରେ ଯେଉଁ ବଡ଼ିପାରିବା ପାଇଁ ସତ ଝାମ୍ପି ନହେଲେ ଜରି ଅଖା। ତା ଦେହରେ ପକେଇଥାଉ। ହ୍ ଜରି ଅଖାରେ ପକାଇଥାଏ ତାପରେ ତାକୁ ଦୁଇ ତିନି ଦିନ ଲଗାତାର ଖରା ଭଲ ଖରାପ ଦେଇଥାଏ
ଦେଇକି ତାପରେ ଘରେ ଆଣିକି ରଖ ତାକୁ ଡବାରେ ପୂରୋଇକି ରଖୁ ଆଉ।
ଆଜ୍ଞା।
ଆପଣ ଛତୁ ଚାଷ କରୁଛନ୍ତି, କେମିତି ଛତୁ ଚାଷ ଟା କରୁଛନ୍ତି?
ଆମ ଘରେ ମୁଁ ତ କରୁନାହିଁ ମୋ ବାପା କରୁଛନ୍ତି ମୋ ମାଆ କରୁଛି। ସେମାନେ ମୁଁ ଦେଖିଚି ଏତିକି ମୁଁ ଆପଣଙ୍କୁ କହିବି ସେ ସେ ଛଣ ରେ କଣ ପାଣି ପକାଇ
ହଁ ଆମର ତ କରନ୍ତି ଯୋଉ ଛଣକୁ ମାନେ ସାଇଜରେ କା ମାନେ କାଟିକି ନଡାକୁ ସବୁ। କାଟିକି ଗୋଟେ ଜାଗାରେ ତାକୁ ଏ କାହିଁକି ନା ଆମର ଝୁଡି ସ୍ ସବୁ ପାଛିଆ ଯୋଉ କାଜ କୁ ସେଇଥିରେ ରଖନ୍ତି ରଖିକି। ତାକୁ ଦୁଇ ତିନି ଦିନ ଘୋଡେଇକି ରଖିବେ। ଯୋଉ କାଟିକି ତାକୁ ପାଣି ପକେଇବେ ପାଣି ପକେଇକି ତାକୁ ଚାରା ଦେବେ ସେ ଯୋଉ ତାର ଯୋଉ ମ ମଞ୍ଜି ଛତୁ ଯୋଉଟା ମଞ୍ଜି ଦେଇକି ତାପରେ ପୁଣି କିଛି ଉଁ ଯୋଉ କ ସେ ଆମର କଚାଟା ଯୋଉ ନଡା ଯୋଉଟା କୋହୁଛନ୍ତି। ସେଇଟାକୁ ରଖିବେ, ତାପରେ ପୁଣି ଚାରା ଦେବେ, ଚାରା ଦେଇକି ପୁଣି ତାପରେ ଏମତି ଦିଇ ତିନି ଲେ ମାନେ ଠାକ କରିକି ଦେବେ, ଦେଇକି ତାକୁ ଘୋଡ଼େଇକି ତାପରେ ପାଣି ଛିଞ୍ଚି ଦେଇକି ତିନି ଦିନ ଚାରିଦିନ ପୁରା ଘୋଡ଼େଇକି ରଖିବେ ଯେମିତି ତା ଭିତରୁକୁ ପବନ ଯିବନି। ପବନ ନଗଲା ପରେ ତାପରେ ତିନି ଚାରି ଦିନ ପରେ ଦେଖିବ ବାହାର କରିବେ ଯେତେବେଳେ ଦେଖିବେ। ଥିବେ କି ମୁଟା ଛତୁ ପୁରା ଭଲ ସେ ହେଇଯାଇଥିବ।
ସେଇଟା ଆମର ଆମେ ଏମିତି କରୁ କରିକି ତାକୁ ଘରେ ଯେତିକି ଖାଇବା କଥା ଖାଆନ୍ତି ଆଉ ଆମେ ବି ବିକ୍ରି କରୁ।
ଆଜ୍ଞା।
ହଏ ଯୋଉ ପାମ୍ପଡ଼ ବି ସେମିତି ଆମର ଘରେ ବିରି ଆଉ ଗୋଲମରିଚ ଗୁଣ୍ଡ ଲୁଣ ଆଉ କଳା ଜିରା ଏମତି ଆମେ ସବୁ ପକେଇ ଆଉ ଲଙ୍କା ତାକୁ ମାଟିକି ପୁରା ପତଳା ପତଳା ହୁଅ କରିକି ବେଲିକି ସୋରିଷ ତେଲ ମାରିଦେବୁ ମାରିଦେଇକି ପୁରା ପତଳା ପତଳାରେ ଯେମିତି ଯୋଉ ଜରିରେ ସବୁ ତାକୁ ପତଳା ପତଳା କରି ବେଲି ଦେଇକି ଶୁଖେଇବୁ। ଆଉ ଗୋଟେ ଆମର ଶାଗ ଶାଗୁ ବଡି ତିଆରି ହୁଏ। ଶାଗୁ ବଡି ତିଆରି କରିବା ପୂର୍ବରୁ ଶାଗକୁ ପୁରା ଚାରି ପାଞ୍ଚ ଘଣ୍ଟା ପୂର୍ବରୁ ଭେଦେଇ ଦେଇଥିବୁ। ଭିଜେଇକି ଦେଇଥିବୁ ସେ ଭିଜିଗଲା ପରେ ତାକୁ ବାଟିକି ଉଁ ତାକୁ ଟିକେ ଆଉଟି ଦବୁ।
ଆଉଟିି ଆଉଟି ଆଉଟି ତ ସେ ମାନେ ଭଲସେ ଯେମିତି ମାନେ ପା ଗରମ ପାଣିରେ ଟିକେ ଆଉଟି ଦେବୁ।
ହ
ପାଣି ଦେଇକି ସେ ଫୁଟିବ ଫୁଟିବ ଫୁଟିବ ଫୁ ଟିବ ତାପରେ ତାକୁ ଛାଟି ତା ଉପରେ ଯୋଉ ଆମର ଧଳା ଧୋତି ହେଉ ନହେଲେ ଜରି। ଜରି ହେଲେ ଭଲ ଟିକେ ଉଠେ ଜରିମା ଟିକେ ପକେଇ ଦେଇକି ଯୋଉ ଶାଢ଼ୀରେ ଆସେ ଶାଢ଼ୀ ଜରି ହଉ ନହେଲେ ଯେକୌଣସି ବଡ଼ ପାଲ ହେଉ ପକେଇଦେଇକି ଟିକେ ସୋରିଷ ତେଲ ଲଗେଇଦେବୁ। ନହେଲେ ଏ ଯୋଉ ଆସୁଛି ଆର ଯୋଉ ଧଳା ତେଲଟା ଏଇ ଯୋଉ ଛାଣିକି ଖାଆନ୍ତି ଯୋଉ ତେଲ ସେଇ ତେଲ ଟିକେ ମାରି ଦେଇକି ତାକୁ ସେଇଥିରୁ ଚାମଚେ ଚାମଚେ ତା ଦେହରେ ଢାଳି ଦେବୁ। ସେମ ଛୋଟ ଛୋଟ ଯେମିତି ଇଏ ହେବ ସେମିତି କରିକି ସେଠୁ ତାକୁ ଖରାରେ ଦୁଇ ତିନି ଦିନ ଏମିତି ଶୁଖେଇ ଦେବୁ ଶୁଖେଇ ଦେଲା ପରେ ସେ ଭଲ ପାମ୍ପଡ଼ ହେଇକି। ଶୁଖିଗଲା ପରେ ତାକୁ ଛାଣିକିନା ପିଲାମାନେ ଖାଆନ୍ତି ଭଲ ଲାଗେ। ସେଇଟା ଖାଇଲେ କଣ କି ଛୁଆମାନଙ୍କୁ ଟିକେ ଭଲ ଲାଗିବ ପାଟିକି ଭଲ ଲାଗିବ ତାପରେ ଦେହ ପାଇଁ ସୁସ୍ଥ କର ମାନେ ଘର ତିଆରି ଜିନିଷଟା ନା। ଆମେ କିଛି ୟାଡ଼ୁ ସାଡ଼ୁ ଜିନିଷ ମିଶାଉନାହାଁନ୍ତି ଯେହେତୁ ନିଜେ ତାପରେ ସାବୁଟା ପେଟ ପାଇଁ ଥଣ୍ଡା
ଆଜ୍ଞା।
ଆଉ ଖାଇଲେ ବି କିଛି ଦେହ ଖରାପ ହବାର ନାହିଁ ସେଇଟା ହେଉଛି ଭିଟାମିନ୍ ଖାଦ୍ୟ।
ଆଜ୍ଞା।
ଆଉ
ଆପଣ ବହୁତ ପ୍ର କାମିକା ଅଛନ୍ତି ସମ୍ପୂର୍ଣ୍ଣ ଲକ୍ଷ୍ମୀ କହିଲେ ଚଳେ ଘରର ବିଭିନ୍ନ କାମରେ ହାତ ମାରୁଛନ୍ତି, ତା ବାଦେ ବିଭିନ୍ନ ଚାଷ କାମରେ ମଧ୍ୟ ଅନ୍ତର୍ଭୁକ୍ତ ରହିଛନ୍ତି ଆପଣ ସମ୍ପୂର୍ଣ୍ଣ ଲକ୍ଷ୍ମୀ ଅଟନ୍ତି। ବହୁତ ସୁନ୍ଦର କଥାବାର୍ତ୍ତା ଶାଳୀନତା। ଆପଣ ବହୁତ ସୌନ୍ଦର୍ଯ୍ୟ।
ମନେ ଯେକ କରିବାନି ସବୁ ଯଦି ଆମେ ଛକ ବଜାରୁ କିଣିକି ଖାଇବା ଚେଷ୍ଟା କରିବା ଆଉ କଣ ସମ୍ଭବ ହେଇପାରିବ କି? ତେଣୁ କରି ସବୁ ଜିନିଷଟା ଟିକେ ଟିକେ ଶିଖିବାକୁ ପଡ଼େ। ତାପରେ ମୁଁ ଯେ ଏଇ ଆମ ଘର ପାଖରେ ଯୋଉ ଥାଆନ୍ତି ସମସ ଉଁ, ପଡ଼ୋଶୀ। ମୁଁ ଯେଉଁ ଗୀ ଜିନିଷଟି ତାଙ୍କ ଘରେ ସବୁ ଦେଖେ, କି ଯୁଆଡ଼େ ଯାଇଥାଏ ତାଙ୍କ ଘରେ ଦେଖେ। ଆଉ ସେଟା ମୁଁ ପଚାରି ମୋତେ ଯଦି ଭଲ ଲାଗେ ମୁଁ ତାରେ ପଚାରିକି ତାଙ୍କଠୁ ଶିକ୍ଷିକି ଆସେ। ଶିଖିକି ଆସିଥାଏ ସେଇଟା ଘରେ କରିକି ଖାଉ। ଘରେ କରିକି ଖାଉ କି ସେ ଜିନିଷଟା ବି ଆମର କାମରେ ଲାଗେ ଧର ଅଧିକ ଆମେ ଯଦି କଲେ ସେ ଦିନିଷଟା ବିକ୍ରି କରିପାରେ ବା ଏଇଭଳି ଆଉ।
ଆଜ୍ଞା ଆପଣ ଓଡିଆଣୀ, ଆପଣ ଓଡିଆଣୀ ଅଟନ୍ତି। ମୁଁ ଓଡ଼ିଆର ବିଭିନ୍ୟ ଖାଦ୍ୟ ପଦାର୍ଥର ପ୍ରସ୍ତୁତି ପ୍ରଣାଳୀ କୁ ବହୁତ ସୁନ୍ଦର ଭାବେ ମୋତେ ବୁଝାଇଥିବାରୁ। ମୁଁ ଅତ୍ୟନ୍ତ ଆପଣଙ୍କ ପାଖରେ କୃତଜ୍ଞ ରହୁଅ ଛି, ଆପଣ ଏଇଭଳି ଭାବରେ ସବୁ ଦିନ ହିଁ ସମସ୍ତଙ୍କ ପାଇଁ ବନାଉଥାଉ ଥାନ୍ତ। ଆଉ ଆ, ଆମକୁ ବି କିଛି ଦବ। ଆମେ ବି ସେଗୁଡ଼ିକ ଖାଇକି ଆପଣଙ୍କୁ ନିଶ୍ଚିିତ ଭାବରେ ଧନ୍ୟବାଦ ଜଣାଇବୁ ଏବଂ ଉପକୃତ ରହିବୁ। ସୁସ୍ଥ ସବଳ ସମାଜ ଗଠନ କରିବାରେ ଆମେ ସହାୟକ ରହିବୁ ଏବଂ ହେବୁ।
ଯାହା ହଉ ବାନ୍ଧବୀ ଆ ଆପଣ ସାଙ୍ଗ କଥା ହେଇ ବହୁତ ଭଲ ଲାଗିଲା। ଆଉ ଏମିତି ଆପଣ କେତେବେଳେ କେମିତି ଟିକେ ଆମ ସାଙ୍ଗେ କଥା ହେଲେ ଆମେ ବି ବହୁତ ଖୁସି ହି- ହି- ହବୁ। ଏବେ ଆପଣଙ୍କୁ ବି ଧନ୍ୟବାଦ ଏବେ ରଖନ୍ତୁ। ଆଉ ଆ ମୁଁ ଟେ ଯାଉଛୁ ପିଲାମାନଙ୍କୁ ଶୁଆଇ ଦବୁ ଏବେ।
ନମସ୍କାର।
ନମସ୍କାର।